ହ୍ୟାଲୋ। ହ୍ୟାଲୋ। ଶୁଭୁନି ତ-ତ-ତ-ତ କଥା ଶୁଭା ଯାଉନି।
ହାଲ
ହ୍ୟାଲୋ। ଏବେ ସୁବୁଲ ଏବେ ସୁବିଲା?
ହଁ ସୁବିଲା।
ଉଁହୁ ଆଉ କଣ କରୁଚୁ?
ଏଠି ବସଚି ତୁ?
ମୁଁ ବି ଏଇ ବସିଥିଲି ମ ଦଣ୍ଡପଟେ।
ଆଛା।
ଖାଇଚୁ କଣ?
ଖାଇନି ଖାଇବା ପାଇଁ ଯିବେ ଆଉ
ହୁଁ।
ଆ ଗାଁ ଖବର କଣ?
ଗାଁ ରେ କଣ ଆଉ ମୁଁ ତ ଆଜି ଆସିଲି ଗାଁକୁ
ଆଛା।
ହୁଁ।
ଆଛା ତୁ ତ ଗାଁ ଆଉ ସହର ଦିଇଟା ଯାକରେ ରହିଛୁ ଆ
କଣ କହିଲ?
ହାଲୋ କହିଲେ ତୁ ଗାଁରେ ବି ରହିଛୁ ସହରରେ ବି ରହିଛୁ। ମୁଁ କହିଲି ତୁ ଗାଁ ରେ ବି ରହିଚୁ ଆଉ ସହରରେ ବି ରହିଚୁ। ଦିଇଟା ଯାଙ୍କ ଜାଗାରେ ରହିଚୁ। ମତେ କହିଲୁ ଗାଁ ଟା ଭଲ ନା ସହର ଟା ଭଲ? ନାଇଁ। ତାହଲେ ଡିଫରେନ୍ସ କଣ କଣ ଅଛି। କହିଲୁ ମତେ? ଗାଁ ଓ ସହର ମଧ୍ୟରେ ପାର୍ଥ କ୍ୟ କଣ କହିଲୁ?
ପାର୍ଥକ୍ୟ ଯଦି କହିବା କଥା କହିବି। ସେଠି ନା ସବୁ ଜିନିଷ ସାଙ୍ଗେ ସାଙ୍ଗେ ମିଳ ମିଳିଯାଏ।
କୋଉଠି?
ନୁଁ ସହରରେ।
ଆଛା।
ସ ସବୁ ଜିନିଷ ସେମାନଙ୍କର କଣ କହିଲ ଆଭେଲେବିଲିଟି ଗୋଟେ ଇଏ ପ୍ଲସ ପଏଣ୍ଟ ଅ ଅଛି ତାର। କି ସବୁ ଜିନିଷ ଗୋଟେ ଟା ଆ ମାନେ ଏ ଯାହାଖୁଯିବ ଯେତେବେଳେ ମିଳିଯିବ। ଏଇଠି ସେଇ ଜିନିଷଟା ନାହିଁ ବାଟ୍ ଉଁ ଭଲ ଲାଗେ। ଏଇଠିକାର ପରିବେଶ ଭଲ ଲାଗେ।
ତ ଏବେ ଦିଇଜଣ ଯାଙ୍କ ଭିତରେ କହିଲୁ ମୋ କ ପାର୍ଥକ୍ୟ କଣ କଣ ଗାଁ ଓ ସହର ମ ଗାଁ ଓ ସହର ମଧ୍ୟରେ ମୌଳିକ ପାର୍ଥକ୍ୟ କଣ କଣ କହିଲ?
ବୁଝିପାରିଲିନି?
ବୁଝିପାରିଲିନି ଗାଁ ଆଉ ମାନେ ମୁଖ୍ୟ କାରଣ କଣ କଣ? ମୁଖ୍ୟ ପାର୍ଥକ୍ୟ କଣ ଗାଁ ଆଉ ସହର ମଧ୍ୟରେ?
ପାର୍ଥକ୍ୟ?
ହଁ ଗାଁ ରେ ଏଇଆ ଏଇଆ ହୁଏ। ସହରରେ ଏଆ ଏଆ ହୁଏନି। କି ସହରରେ ଏଇଆ ଏଇଆ ହୁଏ ଗାଁ ରେ ଏମିତି ସବୁ ହୁଏ। ଏମିତିକି ଗାଁ ଟା ଟିିକେ ଗାଁ ଟା ଟିିକେ ଶାନ୍ତ ଶାନ୍ତ ସିଷ୍ଟ ରହିବ। ସହରଟାରେ ଗାଡି ମଟର ଶବ୍ଦ
ହୁଁ।
ଧୂଆଁ ପରିବେଶ ପ୍ରଦୂଷଣ ସେଇଭଳିଆ ଆଉ ତତେ ପଚାରୁ ଛିଆଉ ତାର ମୁଖ୍ୟ ପାର୍ଥକ୍ୟ ଅଛି ଗାଁ ଛୋଟ ଅଞ୍ଚଳ ଛୋଟ ପ୍ରାୟତଃ ଲୋକ ମାନେ କଣ ବେଶୀ ଚାଷ ବାସ ଇଏ ସିଏ କାର୍ଯ୍ୟରେ କା ଯ୍ୟା କରନ୍ତି ସହରରେ କଣ ଲୋକମାନେ ଜନବସତି ଅଞ୍ଚଳ ଶିଳ୍ପ ବ୍ୟବସ୍ସାୟ ଖଣି ଜାଇ ଏସବୁଥାଏ ନା। ଫ୍ୟାକ୍ଟରି ଫ୍ୟାକ୍ଟରି ତାର ଧୁଆଁଫୁଆ ଯୋଉ ଗାଁରେ ଜନସଂଖ୍ୟା ଦୃଷ୍ ଅଧିକା ନା ସହରରେ?
ସହରରେ।
କଣ ପାଇଁ?
ଉଁ-ଉଁ ଅଧିକ ଲୋକ ରୁହନ୍ତି ସେଠି ତାଙ୍କର।
ସହରରେ ସବୁ ପ୍ରକାର ସୁବିଧା ମିଳେ ନାଁ ସେଥିପାଇଁ ସେଠି ଅଧିକା ଲୋକ ରୁହନ୍ତି। ଗାଁରେ ଛୋଟ ଅ ଲୋକ ସଂଖ୍ୟା ସତ ସେଥିପାଇଁ ଲୋକ ସଂଖ୍ୟା ଟିକିଏ କମ୍ ଆଭେଲେବଟି କମ୍। ଜିନିଷ ପତ୍ର ମିଳିିବ ଟିକେ କମ୍ ପରିବେଶ ଦୃଷ୍ଟିରୁ କୋଉୁ ଏକାଦଶୀ ଅନ୍ନ କୁ ନାହାନ୍ତି।
ଗାଁ ଗାଁ
ଆଛା। ମୁଁ ଶୁଣିଛି ଗାଁ ଆଉ ଗାଁ ହଁ ମୁଁ ଶୁଣିଛି କଣ ଗାଁରେ ଲୋକମାନେ- ମାନେ ସହରର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଅଲଗା ନାଁ କଣ? ଗାଁରେ ଆମେ ଯେମିତି ସମସ୍ତେ ସମସ୍ତଙ୍କ ଦୁଃଖ ଦୁଃଖ ନେଇ କାହାର କଣ ହେଲେ ସବୁ ଯାଏ ସହରରେ ଗୋଟେ ଆପାର୍ଟମେଣ୍ଟରେ ଲାଗି ଲାଗିକା ରହୁଛି ହେ ଆର ପଟ ଘରେ କଣ ହେଇଛି ଏ ପଟ ଘର ଲୋକ କଣ ଜଣାନାହିଁ। ଶିକ୍ଷା କ୍ଷେତ୍ରରେ ବି ଟିକେ ଡିଫରେନ୍ସ ଅଛି। ଚା
ଆରେ ହଁ ସେ ସେଇଟା ତ ଅଛି ମୁଁ ବୁଝିଲି ବଟ ଏବେ ଜାଣିଛୁ କି ନାଇଁ ସେ ଯୋଉ ଗମେଣ୍ଟ ସ୍କୁଲର ସେ ବହି ଗୁଡା କଣ କରିଛି। ପୁଣି ଏତେ କଣ ଚେଞ୍ଜ କରିଛି
ମୁଁ କଣ ଗମେଣ୍ଟ ରେ ଜବ କରଛି ତମେ ମତେ ପଚାରୁଛ ଆ ମୁଁ ସିଏ
ନାଁ ମୁଁ ଥୋଡି ମୁଁ ସେଇ ବହି ଥୋଡି ପଢୁଛି ମୁଁ ମୁଁ ଏବେ ଏବେ ରି ରିଲ୍ସ ଗୁଡା ଭାଇରାଲ ହଉଛି ତାର ଦେଖିବୁ ଯେତେକ ଗମେଣ୍ଟ ସ୍କୁଲର ବହିଗୁଡା ହଁ କଣ କଣ କରିଛି ଭାଇ ପିଲାମାନଙ୍କୁ ରୋଷେଇ ଶିଖଉଛନ୍ତି। ଏମାନେ କାଶ୍ମୀର ଗୀତ ଶିଖଉ ଛନ୍ତି ମହାରାଷ୍ଟ୍ର ଗୀତ ଶିଖଉଛନ୍ତି।
ଯାହା ଶିଖିଛନ୍ତି ଶିଖଉଛନ୍ତି ଆଉ ଆଉ ସ୍କୁଲରେ ପିଲା ଯାଇ କୋଉ ଭଲ କାମ ଗୁଡା କରିଦେଉଛନ୍ତି କି।
ଏହା କଣ କହିବାକୁ ଚାହୁଁଛୁ ଗର୍ମେଣ୍ଟ ସ୍କୁଲରେ ମାନେ ପିଲାମାନେ ଉଁ
ଆଗରୁ ଭଲ ଥିଲା ଏବେ ଆଉ ଭଲ ନାହିଁ। ଆଉ ଗାଁରେ କଣ କଣ ଭଲ ଜିନିଷ ମିଳେ କହିଲ?
ଗାଁରେ ତ ସବୁ ଜିନିଷ ଭଲ ମିଳେ ସବୁ ଜିନିଷ ଫ୍ରେସ ବି ମିଳେ। ପରିବା ହେଇଗଲା ଫ୍ରେଶ ପରିବା ତ କହିବିନି। କାରଣ ଆମର କଣ ଅଛି ଆମର ବାଡିରୁ ଯାଇକି ତୋଳିିକି ନେଇକି ପଳେଇଆସ ସାଙ୍ଗେ ସାଙ୍ଗେ ରୋଷେଇ କରିଦିଅ କଣ କରିଦିଅ କଣ ନାହିଁ। ଜାଣିଥିବୁ ତ ମୋବୋଉ ସବୁ ଜିନିଷ ଲଗାଏ।
ହୁଁ। ଆଉ ଗାଁର ଯାତାୟତ ର ସୁବିଧା କେମିତି କଣ ରହିଛି?
ସେଇ ମାନେ ବସ୍ କୁ ଅପେକ୍ଷା କର ବାକି ଏଇ ଗୋଟେ ଜିନିଷ ଭଲ ମାନେ ବାହାରେ ଭଲ ଲାଗେ କି ସାଙ୍ଗେ ସାଙ୍ଗେ କିଛି ଗୋଟେ ଟିକେ କରିଦେଲୁ କିଛି କୁଆଡେ ଗୋଟେ ବାହାରୁଛୁ ସାଙ୍ଗେ ସାଙ୍ଗେ ତତେ କିଛି ଗୋଟେ ମିଳିଯିବ କୁଆଡେ ଯିବ ଯିବାକୁ ଆଇଦର ବସ ହେଇଗଲା ନହେଲେ ଅଟୋ ହେଇଗଲା ନହେଲେ ତୋର ଯଦିଦେ ଦେ ଦେଖିକି ରାପିଡ ହେଇଗଲା କି ଯାହା ସବୁ ଇଏ ଅଛି। ହ ଗାଁ ରେ ସେଇ ସୁବିଧା ଟା ନାହିଁ ଆଉ ବସ୍ କୁ ଅପେକ୍ଷା କର କି ଅଟୋ ଅପେକ୍ଷା କର ଆସିଲେ ଯାଇକି ଯିବ।
ତୁ ଯୋଉଟା କହିଥିଲୁ ମ ସେଇଟା ତ ଗୋଟେ ଆଉ ରହିଲା ଖାଦ୍ୟ, ଗାଁରେ ଆମେ ପ୍ରାୟତଃ କଣ ସବୁ ଗାଁରେ ଆମେ କଣ, ଶହେ ପାଖାପାଖି ତିନି ବୋଉ ବାରିପଟେ ନିଜେ ଇଏ କରନ୍ତି ଚାଷବାସ କରନ୍ତି, ପାଖାପାଖି ସହରରେ ସେଇ ଜିଣିଷ ନଥାଏ। ସହରରେ କଣ ଥାଏ ପ୍ୟାକେଟ ଖାଦ୍ୟ ସବୁ, ଆଉ ସବୁ ଫ୍ରୋଜନ ଥିବ, ଯେବେ ସହରର ଲୋକ ଲୋକମାନେ କିଛି ଚେଞ୍ଜ ହେଲେଣି। ନିଜେ ନିଜେ ଛାତ ଉପରେ ଗାର୍ଡେନିଙ୍ଗ ବଗେରା
ଲଗଉଛନ୍ତି ହଁ।
କାହିଁକି ନା ଯୋଉ ଟାଇପର ରୋଗ ସଂଖ୍ୟା ବଢି ଚାଲିଛି। ଇଏ ଚାଲିଛି, ସେଇ ତରଫରୁ ଲୋକ ଟିକେ ବି ସଚେତନ ହେଲେ ସବୁ ଜିନିଷ ଦେଖୁଛନ୍ତି।
ହୁଁ। ନା ମୁଁ ଦେଖିଛି ବହୁତ ଜାଗାରେ ଦେଖିଛି ଆଇ ତ ଛାତ ଉପରେ ନହେଲେ ବାଲକନି ରେ କି ତଳେ ଗୁଡା ଲଗେଇ ଥିବେ ସବୁ।
ଆକଚଲି କଣ୍ ହେଇଚି ନା ଗାଁ ରେ, ହଁ ଆକଚଲି କଲୁ ଗାଁ ରେ କିଛି କିଛି ଟାଇମ ଟେ ଠିକରେ ମିଳେନି ଜାନ ବାହନ ଇଏ ସିଏ ସହରରେ ମିଳିଯାଏ, କିନ୍ତୁ ଗାଁରେ ଟ୍ରାଫିକ ଜାମ ହୁଏନି। ଚାର ତ ଟ୍ରାଫିକ ଜାମ ହୁଏ। ଯିବ ତୁ ଆଗରୁ ବାହାରି ପୁରା ଗର ଚିକଣ ଚାକଣ୍ ହେଇ ମେକ ଅପ ଫେକ୍ ଅପ୍ ନେଇକି ବାହାରି ଥିବୁ ଆଉ। ତା ଯାଇକି ତୁ ଗୋଟେ ଜାଗାରେ ଆଉ ଗୋଟେ ଜାଗାକୁ ଯାଉ ଯାଉ କା ଯୋଉ ମେକ ଅପ୍ ନେଇଚୁ ସବୁ ମେକ୍ ମେକ ମେକ ଅପ୍ ଯାଇଛି ଆଉ, ମେକ ଅପ୍ ର ଆଉ ଏମ୍ ନଥିବ। ଗାଁରେ କିନ୍ତୁ ସେମତି କିଛି ନାହିଁ, ତତେ ଟିକେ ଲେଟରେ ମିଳିବ। କିନ୍ତୁ ସୁବିଧାରେ ଯିବୁ, ସୁବିଧାରେ ଆସିବୁ ପରିବେଶ ଭଲ। ଦି ଜଣ ଯାଙ୍କର ନିଜ ନିଜସ୍ଵ ଅଛି। କଣ?
ଫାଇଦା ଅଛି।
କି ଫାଇଦା ଅଛି।
ମାନେ ସରି ଫାଇଦା ନୁହଁ ସେଟା, ମାନେ ପ୍ଲସ ପଏଣ୍ଟ।
ପ୍ଲସ ପ୍ୟାଣ୍ଟ ଫାଇଦା ସେ
ଏକା କଥା ନା କି?
ହୁଁ ଆଉ କଣ କ।
ହଉ।
ତାର ରଜ ରେ କଣ କଣ କରିଥିଲ?
ଆଉ ରଜରେ ତ ମୁ ଗାଁ କୁ ଆସିଥିଲି ତିନି ଦିନ ରହିକି ଯାଇଥିଲି। ଏଇ ବୁଲାବୁଲି ଆସ ଯଦିନ ସେଦିନ ଟିକେ ଭଲ ଲାଗୁନଥିଲା ଦେହ ଟା ଶୋଇ ପଇଲି ତାପର ଦିନ ଉଠେଇକି ଟିକେ ଉଠିକି ସଜବାଜ ହେଇକି ଫଟୋ ଦିଟା ଉଠେଇ ଦେଲି। ତାପରେ ତ ଆମ ଆଗରୁ ଦିଗ ହୋଇ ଦୋଳି ବାନା ହୁଏ, ଏବେ ଦୋଳି ଫୋଳି କେହି ବନଉନାହାନ୍ତି। ଆମ ସାହିରେ।
ଆମ ସାହିରେ କାଇଁ କିଏ ଦୋଳି ଲଗାଉଛି, ଗାଁ ରେ ଥିଲା ସାହିରେ କାଇଁ ଆମର ପିଲା ଅଛନ୍ତି କିଏ ଅଛି ଯେ ତାପ ସବୁ କଲେଣିି ମନେ ଚାତା ତା ସ୍ତ୍ରୀ ଆସଛି। ତାପସ କୁ କହିଲନି ତା ସ୍ତ୍ରୀ ଆସଛି।
ମୁଁ ତା କଥା କାହିଁ କହୁଛୁ କହିଲୁ?
ତାପସ ସ୍ତ୍ରୀ କୁ ଦେଖିବାକୁ ଯାଇଥିଲୁ ନା ଯାଇନୁ?
ଦେଖିବାକୁ ଯାଇଥିଲି ତାଙ୍କର ଯେତେବେଳେ ବାହା ଘର ହେଇଥିଲା। ସେତେବେଳେ ମୁ ଗୋଟେଦିନ ଆସିଥିଲି ଯେତେ ବେଳେ ଥିଲି।
ଛ ଏବେ ଆଉ ଯାଇନ।
ନାଇ।
ଆଉ ତାଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ। ସିଲି ଦିଦି ତ ରହୁଛି ଇଏରେ ଭୁବନେଶର ରହୁଛି।
ତା ପୁଅର ପାଠ ଆଡମିସନ କଲାଣି କି କୋଉଠି।
ନାଁ ପାଠ ପଢିନି ଯେ ରହୁଛନ୍ତି ସେ ଯୋଉ ଭାଇଙ୍କର ଟିଟୁ ଭାଇଙ୍କର। ଏବେ କଣ ଟ୍ରାନ୍ସଫର୍ ହେଇଯାଇଛି ଭୁବନେଶ୍ଵର କୁ।
ତାଙ୍କର ଟ୍ରାଂଶପର ହେଇଯାଇଛି।
ଉଁ।
ତାଙ୍କର କଣ ଟ୍ରାଶପର ହେଇଯାଇଛି।
ହଁ।
ସେ ବା କଣ ଆଗରୁ କୋରାପୁଟ ରେ ରହୁଥିଲେ। ସେବା କଣ ଆଗରୁ କୋରାପୁଟ ରେ ରହୁଥିଲେ।
ହଁ ଏବେ ପଳେଇ ଆଈଚନ୍ତି।
ହ ଆଛା।
କଣ କହୁଥିଲ।
ଆଛା ତୋ ମାମୁଁ ଏବେ କୋଉଠି ଅଛନ୍ତି।
କା ମାମୁଁ।
ତୋ ମାମୁଁ।
ମୁଁ ମାମୁଁ ବି ପଳେଇଛନ୍ତି କରେଳ ପଳେଇଛନ୍ତି।
ଆଛା ତୋ ମାମୁଁ ଙ୍କ ପୁଅ ଦେହ ଭଲ ଅଛି।
ହୁଁ ସେ ଯୋଉ ଭଳିଆ ଦୁଷ୍ଟ ହଉଛି।
କଣ ପାଇଁ।
ସବୁ କଥାରେ ଜିଦି କରୁଚି।
କରିବ ଆଉ ଛୋଟ ଛୁଆ ଆଉ କଣ ଗୋଟେ ଖାଉଚୁ ତ।
ମୁଗ ପିଠା ଖାଉଛି।
ଗୁହ ଖାଉନୁ।
ଏଁନ।
ଗୁହ ଖାଉନୁ।
ନା।
ମୁଗ ପିଠାଟା। ମୁଗ ପିଠା ର ବ୍ୟାଟର ଟା ଗୁହ ଭଳିଆ ନା।
ଛି।
କଣ ଛି।
ମୁଗ ପିଠା।
କରେ ଆଉ ରଖୁଛି।
ହଉ ହଉ।